ହାଲୋ ଆଜ୍ଞା ନମସ୍କାର ସାର୍।
କେମିତି ଅଛନ୍ତି?
ଆ ହଁ ସବୁ ଆଜ୍ଞା ଭଲ ଅଛି ଆପଣ?
ମୁଁ ବି ବହୁତ ଭଲରେ ଅଛି।
ହଁ ହଁ ହଁ ହଁ ସବୁ ଭଲ ଅଛନ୍ତି ଆଜ୍ଞା ଆ ଈଶ୍ଵର ମଧ ଦୟାରୁ ସବୁ ଭଲଅଛୁ।
ନିଶ୍ଚୟ ନିଶ୍ଚୟ ସବୁ ସେଇ ସବୁ ଈଶ୍ୱରଙ୍କ କୃପା ଆପଣ କହିଲେ ସବୁ ସେଇ ଜଗନ୍ନାଥଙ୍କ କୃପା ସବୁ ସମସ୍ତେ ସେଥିପାଇଁ ଭଲରେ ଅଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ଆଗ ଆଜ୍ଞା ବର୍ତ୍ତମାନ ଖାଇ ଯାଇଥିଲି ଖାଇକି ଆସିକି ଅଛି ଆଉ ଏମିତି
କଣ ଖାଇଲେ ତାହେଲେ ହଁ ହଁ।
ଓହୋ ଆମ ଭାତ ଡାଲି ପୁଣି ଆଳୁ ଭଜା କରାହେଇଥିଲା। ସେଇଟା ଖାଇ ଖାଇଲୁ ଆ
ସକାଳୁ ସକାଳୁ କଣ ଭାତ ଖାଇସାରିଲେଣି ଗୋଟେଥର।
କଣ ବୋଲେ ଆମ ଏମିତି ହଷ୍ଟେଲରେ ରହୁଚୂ ତ ସେ ସମୟ ଅନୁସାରେ ଖାଇବାକୁ ପଡୁଚି। ଆଉ ଯଦି ବି ଅଧିକ ଟାଇମ ହେଇଗଲା ଆ ସମୟ ହେଇଗଲା ତ ପୁଣି ଥଣ୍ଡା ଲାଗିବ ଆଉ ଯେତେବେଳେ ରୋଷେଇ ସରିଥିବ ସେତେବେଳେ ଖାଇଲେ ହିଁ ଠିକ।
ନିଶ୍ଚୟ ନିଶ୍ଚୟ ଆପଣ ବୋଧେ ଛାତ୍ରା ବାଷାରେ ରହୁଚନ୍ତି?
ହଁ।
ମୁଁ ବି ମଧ୍ୟ ଆଜ୍ଞା ଛାତ୍ରା ବାସରେ ରହୁଚି ଆଜ୍ଞା। ମୁଁ ବି ମତେ ଛାତ୍ରାସରେ ରହୁଚି।
ହଁ ହଁ ହଉ ଠିକ ଅଛି ଦିକ ହ ଆପଣଙ୍କ ସେମ ଆପଣଙ୍କ ମୋର ସବୁ ସମାନ ତାହେଲେ
ଆପଣ କଣ ପଢାପଢି କଣ ପଢାପଢି କରନ୍ତି?
ଆମର ଯୋଉ ସିଟି କୁହନ୍ତି। ପିଲାମାନଙ୍କୁ ଯେମିତି ଛୋଟ ଛୋଟ ପିଲାମାନଙ୍କୁ ଯୋ ପାଠ ପଢିଆ ଶିକ୍ଷକ ଯୋ ହୁଁ କାର୍ଯ୍ୟର ତ ଚାଲିଛି ଆମର
ବଢିଆ ବଢିଆ ବଢିଆ ଗୋଟେ ପ୍ରଫେସନ ଆପଣ ବା ଲାଗି ରୁହନ୍ତି, ଯେମିତି ଜଲଦି ସେଇ ଯୋଉ ଛୋଟ ଛୋଟ ପିଲା ନ ପାଠ ପଢ଼ୁଛନ୍ତି ସେଇଟାକୁ ଯେମିତି ବଡ଼ କରିଦିଅନ୍ତୁ, ଯେମିତିକି ପ୍ରମୋସନ୍ ହେଇଯିବ
ନିହାତି ଆଜ୍ଞା। ଚାହୁଁଛୁ କାଇହିଁ ସେତିକି ହବୁ କି ନାଇଁ କି ଆମେ ଜାଣିନୁ
ସବୁ ମାନେ ଆପଣ ନିଜ ପରିଶ୍ରମ ଉପରେ ଆପଣ ନିଜ ଆତ୍ମବିଶ୍ୱାସ ଆତ୍ମବିଶ୍ଵାସ ରଖନ୍ତୁ, ଆଉ ସବୁ ଭଗବାନ ଭଗବାନଙ୍କ ଉପରେ ଟିକେ ଭରସା ରଖନ୍ତୁ। ରଖନ୍ତୁ ଆଉ ସବୁ ନିଶ୍ଚେ ନିଜ ଆପେ ଆପେ ଆସିଯିବ ଆଉ ଗୋଟଏ କଥା ହେଲା ଭାଗ୍ୟ ଭାଗ୍ୟ ମଧ୍ୟ ଯଦି ଆପଣ ଯଦି ପରିଶ୍ରମ ଭଲ ଭାବରେ କରୁଥିବେ ତାହେଲେ ଭାଗ୍ୟ ବି ଆପଣଙ୍କୁ ଦିନେ ନା ଦିନେ ସାଥ ଦେବ ହଁ ଆଜି ଦେଇନି କାଲି ଦେଇନି କିନ୍ତୁ ପର ଦିନ ନିଶ୍ଚୟ ଦବ ନା, ଏମିତି ନାଇଁ କି ତିନି ଦିନ ଯାକ ଭାଗ୍ୟ ଖରାପ ରହିବ। ସେମିତି କିଛି କଥା ନାହିଁ ଆ ଆଉ ଏମିତି କଲେ ଆଉ ଆଉ ବିନା ଚେଷ୍ଟା ଚେଷ୍ଟା କରି ଆମେ ଯଦି କହିବା ନାଇ ଆମର ହଉନାହିଁ, ତାହେଲେ ସେଇଟା ସେଇଟା ମାନେ ବହୁତ ମୂର୍ଖାମିର କାମ ହେଇଯିବ, ଆଉ କିଛି ମଧ୍ୟ ଫଳ ମିଳିବ ନାହିଁ
ଆଜ୍ଞା ଆଜ୍ଞା ଆଜ୍ଞା ସେଟା ତ ଆମେ ଆମେ ଯେତିକି ମଧ୍ୟ ଆମର ଆମର କାର୍ଯ୍ୟ ଅନୁସାରେ ଆମେ ଯେତିକି ଆଉ। ଆଉ କାର୍ଯ୍ୟ କରିପାରିବା ସେତିକି ମୁଁ ଆମେ କରୁ କରୁଛୁ ଆଉ ଯଦି ବି ସେତିକି ଭିତରେ ଭାଗ୍ୟ ସାଥ ଦଉନି ତ ତାହେଲେ ଆଉ କଣ ବା କରିପାରିବା ଆମେ
ଆଜ୍ଞା ନିଶ୍ଚୟ ଆମ ଦକ୍ଷତା ଯେତିକି ଆମେ ସେତିକି ହିଁ କାର୍ଯ୍ୟ କରିବା ତାଠୁ ଅଧିକ କରିବା ନାହିଁ କିମ୍ୱା ତା ଠାରୁ କମ୍ କରିବା ନାଇଁ ଦକ୍ଷତା ଅନୁସାରେ କାର୍ଯ୍ୟକରେ ଆପଣ ଯେମିତି ବି ଦେଖିଥିବେ, ପ୍ରତିଯୋଗିତାମୂଳକ ପରୀକ୍ଷା ଗୁଡ଼ାକ ଯୋଉ ଆପଣ ସିଟି କଲେ ଯଉଟା ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଆସୁଛି ନା ତ ଏଇ ଗୋଟିଏ ପରୀକ୍ଷା ପାଇଁ ଗୋଟିଏ ପଦବୀ ପାଇଁ ଦେଖିଥିବେ, ଆପଣ କେତେ କେତେ ପିଲା ରହୁଛନ୍ତି। ମାନେ ଗୋଟିଏ ପଦବୀରେ ହଜାରେ ବାରଶହ ଏମିତି ପିଲା ରହୁଛନ୍ତି। ତ ଏ କପ୍ଲିଟ୍ ମାନେ ପୁରା ପ୍ରତିଯୋଗିତା ଟା ବଢ଼ିଗଲାଣି ତ ସେଇ ଅନୁସାରେ ବି ଆମକୁ ପରିଶ୍ରମ କରିବାକୁ ପଡ଼ିବ ଯଦି ଆମେ ବସିଯିବା ହଁ ଆଜି ପଢ଼ିନି କାଲି ପଢ଼ିବି କିମ୍ବା ଆଜି ପଢ଼ିନି, ଏବେ ପଢ଼ିବି ସନ୍ଧ୍ୟା ବେଳକୁ ପଢ଼ିଦେବି ସେଇଟାକୁ ଆମେ ପୁରା ଭୁଲରେ ପୁରା ଭୁଲ ହେଇଯିବ, ଆମର ସେସମୟରେ ବହୁତ ବଡ଼ ଭୁଲ୍ ହେଇଯିବ ଯେଉଁଟା କୁ ଆମ ପରବର୍ତ୍ତୀ ସମୟରେ ପସ୍ତେଇବାକୁ ପଡ଼ିବ।
ସେଇଟା ତ ଆମେ ଯେତେବେଳେ ଏଇଥି ଏଇଥି ପାଇଁ ବୋଲି କେତେ ପରିଶ୍ରମ କରୁଥିଲା, ଆମେକୁ ନିଜେକୁ ଜଣା ଆଜ୍ଞା ଗୋଟେ ଗୋଟେ ପାଇଁ ବୋଲିକି ଗୋଟେ ଗୋଟେ ମାର୍ଗ ପାଇଁ ବୋଲି ମୋ ସାଙ୍ଗସାଥି କଟି ଯାଇଛନ୍ତି ତାଙ୍କର
ହଁ ହଁ ଇଏ ମୋ
କହୁଛନ୍ତି ଆମେ ଉ ମାନେ ନିଜ ଭାଗ୍ୟକୁ ମଧ୍ୟ ଆମେ ଥା ମାନେ ଧନ୍ୟବାଦ ଦଉଛୁ ଯେ ଆମେ ଯାହା ହଉ ପାର ହେଇକି ପଳେଇ ଆସିଛୁ ବୋଲିକି।
ନିଶ୍ଚୟ ନିଶ୍ଚୟ ଆପଣ ଯଦି କହିଲେ ଗୋଟେ ଗୋଟେ ମାର୍କ ଲାଗି ଆପଣ ଜାଣିଥିବେ ଯେ ମାନେ ଜାଣିନଥିବେ କଣ ନା ମୁଁ ଜିରୋ ପଏଣ୍ଟ ୱାନ୍ ମାର୍କରେ କଟିଛି ମାନେ ବହୁତ କମ୍ ମାନେ ଗୋଟେ ଗୋଟେ ମାର୍କରୁ ବହୁତ କମ୍ ମାନେ କେବଳ ଗୋଟଏ ଥର କଟିନି ବହୁତ ଥର ଏମିତି କଟିଛି ମାନେ ସ ସବୁଥର ଏଇ ଜିରୋ ମାନେ ଶୂନ ଦଶମୀ କି ପାଞ୍ଚ ଛଅ ଶୂନ ଦଶମୀ କି ଦୁଇ ତିନି ଶୁନ ଦଶମୀକି ଏକ ଦୁଇ ଶୁନ ଦଶମୀକି ଏକ ମାନେ କୋଉଥର ଗୋଟେ ମାର୍କ ହଉନି ମୋର ଗୋଟେ ମାର୍କ କୁ ସବୁବେଳେ
ଏଇଟା ତ ମାନେ କେତେ ଦୁଃଖ ଲାଗିବ ଏଇ ଗୋଟେ ଗୋଟେ ମାର୍କ । ପାଇଁ ବୋଲି ଗୋଟେ ମାନେ ଯିଏ ଆ ଶୁନ ପଏଣ୍ଟ ଦଶମିକ୍ ର ଯୋଉ ସଂଖାରେ କଟି ଯିବାଟା ପୁଣି ଆଉ । ଉ ପୁଣୀ ଶାରୀରିକ ଦକ୍ଷତା ଦେଖି ଦେଇ ଦେଇ ଗଲା ପୁଣି ଆଉ ପୁଣୀ ସବୁ । ଯୋଉ ଡକୁମେଣ୍ଟ ଇଏ ହେଲା ପରେ ସବୁ କ କଟି ଯିବାଟା କେତେ ଯେ ଦୁଃଖ ଲାଗିବ ଆମକୁ ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ଏଇଟା ତ ଗୁଣ ପର୍ବ ମାନେ କହିବାକୁ ଚାହିଁବି ଯେ କଣ ପାଇଁ ମୁଁ ଏବେ ଡେରାଡୁନ ଯାଇଥିଲି । ତାପରେ ଇଣ୍ଟରର୍ଭ୍ୟୁ ଥିଲା । ଆପଣ ଜାଣିଥିବେ ଭାରତୀୟ ବାୟୁସେନାର ଯେଉଁ ଫ୍ଲାଇଟ୍ ପାଇଲଟ୍ ରହୁଛନ୍ତି ।
ହଁ ହଁ ସେଇଠି ଚାଲିଛି ସେଠି ।
ହଁ । ସେଠିକି ଦବାକୁ ଯାଇଥିଲି ତ ବହୁତ କଷ୍ଟ ଲାଗିଲା ମାନେ ପ୍ରଥମ ଦିନ ଯେହେତୁ ସେମାନେ ମତେ କାଟି କିନ୍ତୁ ବହୁତ୍ କଷ୍ଟ ଲାଗିଲା ସେଥି ପାଇଁ କଣ ନା ମୁଁ ନିଜ ମନ ବଳ ଦୃଢ କରିକି ମୁ ଘରୁକୁ । ପୁଣି ଫେରିଲି ଏଥର ପଢାପଢ଼ି ଚାଲିଛି କଁ କହିଲ ଯଦି ଆମେ ଗୋଟେ କଥା କୁ ହଁ କଟି ଗଲି ଆଜି ‌ ‌। ତ ଗୋଟିଏ କଥାକୁ ଧରିକି ଭାବିକି ବସି ପଡିବା ତାହେଲେ ଆମେ ଆଗକୁ ଯେତିକି ପଢିକି ଆସିବ । ସବୁ ଗୁଡାକ ସ
ଆଜ୍ଞା ଆଜ୍ଞା ନିହାତି ନିହାତି ଏଇଟା ଆପଣ ଉଁ ଗୋଟେ ଭଲ କଥା କହିଲେ। କାହିଁକି ନା ହଁ।
ସେଇ କଥାକୁ ଧରି ବସିଲେ ଆମେ ଯେତିକି ଭାବିବା ସେତ ଏତିକ ଏତିକ ଦୁଃଖ ଆମକୁ ମିଳିବ ଆଉ ଦୁଃଖ ଛଡା ଆମ କିଛି ମିଳିବାର ମାନେ ପ୍ରଶ୍ନ ହିଁ ଉଠୁନି।
ସେଇଟା ଆଗେ ବା। ଆମେ ଯେତେ ବେଳେ ମୁଁ ବି ସେମତି ଯୋଉ ପରୀକ୍ଷା ଗୁଡାକ ଦେବା ପାଇଁ ଗଲି କି ପ୍ରତିଯୋଗିତା ମୂଳକ । ଦେବା ପାଇଁ ବୋଲି କେତେ ଉଁ ପାଞ୍ଚ ଛ ଥର କଟି ଗଲା ପରେ ମତେ କେତେ ଦୁଃଖ ଲାଗୁଥିଲା ଆଉ ଏବେ । ବର୍ତମାନ ଦେହ ଟା ବି ମିଳିନି ଚାକିରି ତ ମିଳିନି କିନ୍ତୁ । ଯୋଉ ଅ-ଅଧା-ଅଧା ଚାଲିଛି ସେତିକିରେ ବୋଧେ ସନ ତୁଷ୍ଟ ନୁହଁ କିନ୍ତୁ ତଥାପି ଆମେ ମୁଁ ଚେଷ୍ଟା କରୁଛି ଯେ ଉଁ ଆଗୁକୁ । ଯୋଉ ମଧ୍ୟ ଏକଜାମ ପରୀକ୍ଷା ଯାକ ଅଛି ସେଟା ଦବା ପାଇଁ । ଆଉ ଚେଷ୍ଟା ତ ଜାରି ଚାଲିଥିବ ଚାଲିଛି ଚାଲୁଛି ଏମିତି ।
ନିଶ୍ଚୟ-ନିଶ୍ଚୟ ଭାଇ କଣ ପାଇଁ ନା ଲୋକମାନେ ଦେଖିବେ ଆପଣଙ୍କ ପରିଶ୍ରମ ଦେଖିବେନି। କେତେ ପରିଶ୍ରମ କରୁଛନ୍ତି ରାତି ଦିନ ପରିଶ୍ରମ କରିବ ସେ ସେଟା ଦେଖିବେନି ଲୋକମାନେ କେବଳ ଦେଖିବେ ଆପଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କି ନାଇଁ ଆଉ ଚାକିରି ଖଣ୍ଡିଏ ପାଇଲେ । କି ନାଇଁ ଆଉ ଲୋକ ମାନଙ୍କର ମାନେ ତାଙ୍କ କଥା ଗୁଡାକ ଆମକୁ ବହୁତ ମାନେ । ଫରକ୍ ପଡ଼ିବ ମାନେ ଆମକୁ ଫରକ୍ ନ ପଡ଼ିଲେ ବି ଆମ ବାପା ମାଆଙ୍କୁ ବହୁତ ଫରକ୍ ପଡ଼ିବ କଣ ପାଇଁ ନା ବାପା ମାଆ ମଧ୍ୟ । ସେଇ ମାନେ ପୂର୍ବ ପିଢି ଯାହେଲେ ଆମ ମାନେ ତାଙ୍କର ମାନେ । ଏତେ ଦିମାଗ୍ ରେ ମାନେ ଇଏ ଗୁଟେ ଜିନିଷ ଗୁଡାକ ନାହିଁ ଯେ ହଁ ମୋ ପିଲା ଏଇଟା ପାଇଲାନି ଆଉ ‌। ହଁ ସେ ପରିଶ୍ରମ କରୁଛି ନେକସ୍ ମାନେ ପ୍ରବଲେମ ମାନେ ଆର ପରବର୍ତ୍ତୀ ଥର ଯେମିତି ହେଲେ ପାଇବ କିନ୍ତୁ ଲୋକମାନେ ଯଦି ପ୍ରବର୍ତ୍ତାଇ ତାଇବେ ଲୋକମାନେ ଯଦି ଇଆଡୁ ସିଆଡୁ କଥା କହିବେ ତାହେଲେ ସେମାନେ କଣ ଭାବିବେ ନାଇଁ ମୋ ପିଲା ପରିଶ୍ରମ କରୁନି । ଆଉ ସିଏ ଯାଇକି ଖାଉଛି ପିଉଛି ଶୋଉଛି ଏମିତି ସବୁ ଭାବିବେ।
ଆଁ ପ ପଥମ ପ୍ରଥମ ରେ ତ ଘର ଲୋକ ହିଁ ସେମିତି। ପ୍ରାୟ ମାନେ ଗୋଟେ ଇଏରେ ଦେ କହୁଛନ୍ତି ଖାଲି ମାନେ କାଇଁ ଏତେ ପରୀ କ୍ଷା ଦେଲୁ କାହିଁ ହାଁ ହଉନି ହେଲେ ତାଙ୍କ ଜାଣୁ ନାହାନ୍ତି ଯେ ଗୋଟେ ଗୋଟେ ମାର୍କରେ ମଧ୍ୟ । କଟି ଯାଉଛୁ ଆମେ ମାନେ ମାନେ କେତେ ପରିଶ୍ରମ କଲା ପରେ ଆମର ଜଣା ପଡୁନି ଯେ । ଖାଲି ଫଳା ଫଳ ଦେଖାଅ ଭଲ ହେଲା ନା ନାଇଁ। ତା ପଛରେ ପରେ ଯେ କେତେ ଯେ ପରିଶ୍ରମ ଥାଉଛି ଆମେ ଆଉ କାହାକୁ ବା କହିପାରିବୁ ମୋ ଘର ଲୋକ । ତ ଖାଲି କହୁଛନ୍ତି ହେଲା ନା ନାଇଁ। ବେଲି ମୁଁ କେତେ ପରିଶ୍ରମ କରୁଛି ମତେ ମଧ୍ୟ କେତେ କଷ୍ଟ ଲାଗୁଥିବ ହେଲା ନ ଆଡେ କହିବୁ କେମିତି।
ଯେତେ ଆପଣ ନିଜର ହୋଇ ହୁଅନ୍ତୁ ଘର ଲୋ କନା ସେବୁ ବାହାର ଲୋକଙ୍କ କଥା ଶୁଣିବେ ଧର ଆପଣଙ୍କୁ ବାହାର କୋଉଠି ଦେଖିଦେଲେ ଅନ୍ୟ ଲୋକମାନେ ଦେଖିଲେ ଆମ ଣ କୋଉ ସାଙ୍ଗ ମାନସାରେ ମଜା ମସଲିସ୍ କରୁଛନ୍ତି। ତ ସେଇଟାକୁ ଯଦି ଆପଣ ଘରେ କହିବେ ତାହେଲେ ଘର ଲୋକ ହଁ ମାନେ କହିବେ ହଉ ଠିକ ଅଛି ପୁଅ ଟା ମୋର କଲା ମଜା ମସଲିସ୍ କଲା ଖାଇଲା ପିଲା ଆଇଲା କିନ୍ତୁ ସେଟା ଯଦି ଅନ୍ୟ ଲୋକ ପାଟିରୁ ଶୁଣିବେ ସେମାନେ କଁ ଭାବିବେ ଦନ୍ୟ ଲୋକ ଛଅ କୁ ନ କରିକି ବି ନଅ କୁ ଛଅ କରିି କହିବେ।
ଆଜ୍ଞା-ଆଜ୍ଞା ଏମିତି ଏମିଟା ବହୁତ-ବହୁତ
ଆଉ-ଆଉ ଗୋଟେ କଥା ମନେ ରଖନ୍ତୁ ଆମର ବା ମାନେ ଘର ଲୋକ ମାନେ ବାପା ମା ହୁଅନ୍ତୁ ଭାଇ ହୁଅନ୍ତୁ ଭଉଣୀ ହୁଅନ୍ତୁ। ଜେଜ ଜଜେ ମା ହୁଅନ୍ତୁ ସେମାନେ ଆମକୁ ସବୁଠୁ ବଡ ମାନେ ସପୋର୍ଟ କରନ୍ତି ବହୁତ ସପୋର୍ଟ କରନ୍ତି ସେମାନେ। ତ ସେମାନେ ଯଦି ଆମେ କିଛି ମାନେ ଶ୍ରେୟ ଦେବାକୁ ଚାହିଁବା ତାହେଲେ ସେମାନଙ୍କୁ ଶ୍ରେୟ ଦେବାକୁ ଚାହିଁବା। ହ ମାନେ ସେମାନଙ୍କ ପାଇଁ ଆଜି ଆମେ ଏଇ ଜାଗାରେ ଅଛେ। ଆଜି ଏଇ ପରୀକ୍ଷା ଗୁଡାକ ଉତ୍ତୀର୍ଣ ହୋଇ ପାରୁଚେ ଏଇ ପରୀକ୍ଷା ଦେଇପାରୁଛେ ଆମେ ଏତିକି ଗୋଟେ ଭଲ ଡେସ୍ ପିନ୍ଧି ପାରୁଛେ। ଆଉ ଗୋଟେ ଭଲ ଖାଇବା ଖାଇପାରୁଛେ।
ନିହାତି ମୁଁ ବି ବାପା ମାଙ୍କୁ ସେତିକି ମାନେ। ଏତେ ବୟସ ହେଲାଣି କିନ୍ତୁ ମୋ ବାବା ଏବେ ପର୍ଯ୍ୟନ୍ତ ମତେ ସମ୍ଭାଳୁଛନ୍ତି ସେତିକି ମୁଁ ତାଙ୍କୁ ମୁଁ ଯେତେ ବି। ପାଉ ନ ପାଉ କିନ୍ତୁ ବେଳେ ବେଳେ ଖରାପ ଲାଗୁଛି ତାଙ୍କ କଥା କିନ୍ତୁ ଏତିକି ମଧ୍ୟ ତାଙ୍କୁ ଧନ୍ୟବାଦ ଦେବି ଯେ ତା ଏବେ ପର୍ଯ୍ୟନ୍ତ ମତେ ଏଇ ପଛରେ ଯୋଉ। ଉମ ମତେ ସ ମାନେ ସା ସାହାଯ୍ୟ କରି ଆସୁଛନ୍ତି।
ସେମାନେ ହଁ ସେମାନେ କେତେବେଳେ ଆମ କ ଟୁ କଥା କହିବେନି ସେ ଯୋଉଟା କହିବେ ସେଇଟା ଆମକୁ ମାନେ ଭଲ ଆମର ଭଲ ପାଇଁ କହିବେ। ଯଉଟା କୁହନ୍ତି ପଜିଟିଭ୍ ଥିଙ୍କିଙ୍ଗ ବୋଲି କହନ୍ତି ସେଇଟାକୁ ଆମେ ସେମିତି ନବା ଆମେ ଯଦି ଭାବିବା। ଆମ ବାପା ମା ଆମକୁ ଗାଳି କରୁଛନ୍ତି ତ ସେଇଟା ଆମକୁ ମାନେ ଗୋଟେ ପ୍ରଭାବ। ପକେଇବ ଯେ ସବୁବେଳେ ଆମ ମୁଣ୍ଡ ରହିବ ଯେ। ମୁଣ୍ଡରେ ଏମିତି ଚାଲିବ ଯେ ନାଇଁ ମୋ ବାପା ମା ଏମିତି କହୁଛନ୍ତି ତ ମୁଁ ବି ମଧ୍ୟ ମାନେ ଧୀରେ ଧୀରେ କହିବା ଫଳରେ ସେଟା ଚେଞ୍ଜ ହେଇଯିବ ଆପଣ ଯଦି ମାନେ ଲକ୍ଷର ସ୍ଥଳ ଗୋଟେ ମାନେ ପୁରା ସ୍ଥିର କ ରଖଥିବେ ତାହେଲେ ସେଇଟା ଆପଣ ଲକ୍ଷ। ନଷ୍ଟ ହେଇଯିବେ ତ ସେଥିପାଇଁ ମାନେ ବାପା ମାଙ୍କର ଯୋଉଟା ଦି କୁହନ୍ତି ପଜେଟିଭ କ୍ରିଟିଶିଜମ ସେଇ ଭଳିଆ ନବାର ଅଛି।
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା ଆଜ୍ଞା ଆଉ। ଉ ବେଳେ ବେଳେ ବି ମଧ୍ୟ ନିନିଜ ଉପରେ ମଧ୍ୟ ଗୋଟେ ସନ୍ଦେହ ସ ସୃଷ୍ଟି ହଉଛି ଯେ ନାଇଁ ମୁଁ ଏଇ। ଏଇ ଜିନିଷକୁୁ ଆସିଛି ଆ ଦୁନିଆରେ ମୋ ସାଙ୍ଗସା କେ ଅଲଗା ଆଡ଼େ ଦୁନିଆକୁ ଯାଇକି କେତେ ସେ ବ ଶାନ୍ତିରେ ଅଛନ୍ତି ଏ ବେଳେ ବେଳେ ବି ସେମିତି ଲାଗୁଛି। ଯେ କଣ କରିବା ଆଉ ଯଦି ଗୋଟେ ଜାଗାକୁ ଆସିଛେ।
ନା ଆମେ କାହାକୁ ଦେଖି ଚଳିବାର ନାହିଁ କିମ୍ବା କାହାକୁ ଦେଖି କିଛି ଭାବିବାର ନାହିଁ।
ହଁ ସେଇଟା ନିହାତି ଆଜ୍ଞା ନିହାତି ଏଇଟା ଚିନ୍ତା। ଲେ ଆଜ୍ଞା କେବେ ମଧ୍ୟ ଆମେ ଗୋ ଟେ ମନକୁ ଦୁଃଖ ଗୋଟେ ରଖିବନି ଆମେ ଦୁଃଖ ଲାଗିବନି କି ଆମେ ଦୁ ହରମନ୍ଦ ରହିବାନି।
ହଁ ତ ମାନେ ଆମେ ଯଦି ଦେଖିବା ସେ ହଁ ସିଏ ମୋ ସାଙ୍ଗଟା ଚାକିରି କରୁ ଲା ଆଉ ସିଏ ଏମିତି ତାର ଜୀବନ ବଞ୍ଚୁଛି। ସେମିତି ପୁରା ପଇସା ଖର୍ଚ୍ଚ କରୁଛି ଏମିତି ଗାଡି କିଣୁଛି ଘୋଡା କିଣୁଛି ବୁଲୁଚି। ଆମେ ଦେଖିଲି ତାକୁ କଣ ଆମକୁ କିଛି ଲାଗିବନି ଆମେ ଖାଲି ନିଜେ ନିଜ ଭିତରେ ନିଜେ ଜଳି ଈର୍ଷାରେ ଜଳିବା ତ ଆମକୁ କିଛି କଣ ମିଳିବ କିଛି ମିଳିବ କି ତ ଆମେ ତାଠୁ ଭଲ ତାଠୁ ପଢି ପଢ଼ା ପଢ଼ି କରିବା ଆଉ ଭଲସେ ଯେମିତି ଗୋଟେ ଚାକିରି ଖଣ୍ଡେ ଲଗେଇକି ପଳେଇବା ଏଇଟା ହିଁ ଆମର ମୁଖ୍ୟ ଲକ୍ଷ୍ୟ ହବା ଦରକାର।
ତ ନିହାତି ଆମର ଚେଷ୍ଟା ବି ସେଇଟା ଏକା ରହିବ।
ନିଶ୍ଚୟ। ଆଉ ସେଠି ଆପଣ ଯେମିତି ସେଠି କହିଲେ କଣ ଗୋଟେ ଗୋଟେ ବଢିଆ କଥା ଟେ କହିଲେ ବାପା ମା ଆପଣଙ୍କ କ କଣ ବାପା ଆପଣଙ୍କୁ ଗାଳି କଲେ ଆପଣଙ୍କୁ ଟିକି ଖରାପ ଲାଗେ କି ସେଟା କଣ ଭା ରଖୁନ୍ତୁନି ମାନେ ରଖନ୍ତୁନି ଆ ବାପା ମା ଗାଳି କରିବେ ବାପା ମା ଆଉ କଣ ପାଇଁ ମାନେ ବା ମା ସେଇଥିପାଇଁ ବାପା ମା ଗାଳି କରିବେ ପିଲାମାନଙ୍କୁ। ପିଲାମାନଙ୍କର ଅହଳି ଅଝଟ ସବୁ ବୁଝିବେ ଆଉ ପିଲାମାନଙ୍କୁ ତାଗିଦ ମଧ୍ୟ କରିବେ ଆପଣ ଙ୍କୁ ଯଦି ତାଗିଦ ନ କରିବେ। ତାହେଲେ ଆପଣ ମାନେ ନିଜ ଲକ୍ଷ୍ୟପଥ ରୁ ବଧେ ଭ୍ରଷ୍ଟ ହୋଇଯିବେ ଦେଖିବେ ଦେଖିଥିବେ।
ନିହାତି ଆଜ୍ଞା ନିହାତି ମୁଁ ମୁଁ ଏଇଟା ନିଜେ ଅନୁଭବ ମଧ୍ୟ କରିପାରୁଛି ବେଳେ ବେଳେ ସେମିତି। ହେଇଛି ମାନେ ବାବା ମାଙ୍କର କଥାଟା ଅଝଟ କରିକି ଯେତେବେଳେ ଯୋଉ କାର୍ଯ୍ୟକୁ ଯାଇଛି ସେଟା ସଫଳ ହେଇ ହେଇନି କେବେ ମଧ୍ୟ ଯଦି ଯୋଉଟାକୁ ଯୋଉ କଥା କ ନାଇଁ ଯା ନା କ ଥିବେ ଯାଇନଥିବି ବୋଲେ ସେଇଟା ଠିକ ହେଇଥିବ ମୋର। ସେମିତି ମଧ୍ୟ ହେଇଛି ସେ ତ ତାଙ୍କୁ କହିବା ମଧ୍ୟ ମୋ ଶୁଣିବାକୁ ପଡି କଥା।
ଆପଣ ଏଇଟା ବି ଦେଖିଥିବେ ଯେ ଆପଣଙ୍କର ସାଙ୍ଗମାନଙ୍କ ମଧ୍ୟରୁ କେତେଜଣ ମଦ ପିଇକି ସିଗାରେଟ୍ ପିଇକି ଆଉ ଗଞ୍ଜେଇ ପିଇକି ସବୁ ବୁଲାବୁଲି କରୁଥିବେ ତ ଆପଣ ମାନେ ସେ ଯୋଉ ଧନ୍ୟ ମନେ କରିବା ଆପଣଙ୍କର ବାପା ମା ମାନଙ୍କର ତାଗିଦ ପାଇଁ ଆପଣ ଏଇ ଜାଗାରେ ଅଛନ୍ତି ମାନେ ସେଠି ଭଳିଆ ଗୋ ଗୋଟିଏ ପା ମାନେ ପରୀକ୍ଷାକୁ ପରୀକ୍ଷା ମାନେ ଉତ୍ତୀର୍ଣ ହୋଇକି ଆପଣ ପିଲାମାନଙ୍କୁ ପଢେଇବା ପ୍ରଫେସନ ବାସିଛନ୍ତି ତ ଆପଣଙ୍କୁ ମାନିବାକୁ ପଡିବ ଭାଇ।
ଆଜ୍ଞା ଆଜ୍ଞା ସେତିକି ବାପା ମାଙ୍କର ଇ ଗୋଟେ ସୀମା ଭିତରେ ରହିକି ମୁଁ ଆସିକି ଅଛି ଆଉ। ଚେଷ୍ଟା ବି ଚାଲିଛି ସେତିକି।
ହଉ ଭାଇ ଆପଣଙ୍କ ସହିତ କଥା ହି ବହୁତ ଖୁସିି ଲାଗିଲା ଆଉ ଆମେ ପରେ କେତେବେଳେ କଥା ହବା ଠିକ ଅଛି ଧନ୍ୟବାଦ।